ହ୍ୟାଲୋ। ହଁ ଝିଅ କହ।
କଣ କରୁଛ ଦିଦି?
ଏଇ ମାର୍କେଟ ଯାଇଥିଲି ଗୁପଚୁପ ଖାଇବି ବୋଲିକିନା ଯେ
କଣ ହେଲା?
ଚୁ ବାଲା ଆସିନଥିଲା।
ଓ ହୋ।
ଆଉଥରେ ମୁହ ଶୁଖେଇକିନା ଘରକୁ ଫେରି ଆଉ କାହାକୁ ବି
ହଁ ହଁ ବର୍ଷ
ମୁଇ ଗୋଟେ ଯେଏଦିନ ଗୁପଚୁପ ଖାଇଛି ବୋଲି କହିଥିବି ଗୋଟେ ସେଦିନ ଆଗ ସେ ଗୁପଚୁପ ବାଲା ଆଇନଥିବ।
ହେ ହେଁ କାଲିକି ଆସଥିବ ଦିଦି କାଲିକି ଯିବ।
ହୁଁ କାଲକି ଆଇଥିବ ମୋର ସେଦିନ ଇଚ୍ଛା ନଥିବ ଖାଇବା ପାଇଁ
ହୁଁ।
ମୋର ଯିଦିିନ ଇଚ୍ଛା ଥିବ ସେଦିନଗା ସେଗୁଟା ଆଇନଥିବ ସେ ମୋର ହଟିଆ ଗୁପଚୁପ ବାଲା।
ଆଉ ଯୋଉ ବର୍ଷା ଆସୁଥିଲା ନା ସେଇଥି
ବର୍ଷା ତ ଜୋରସୋର ସ ସକାଳୁ ଚାରିଟା ଠାରୁ ହଉଛି ଯେ ଘଣ୍ଟେ ଦିଟା ପର୍ଯ୍ୟନ୍ତ ହେଲା। ହେଲେ ବି ଝିପି ଝିପି ହଉଥିଲା, ଏବେ ଟିକେ କମିଚି।
ଆମର ପଟେ ଏବେ କମିଛି ଆଉ
ହଁ କଣ କରୁଛୁ କି?
ବସିଛି ଆଜି ମୁଁ ଦିନରେ ଶୋଇନି ବୋଲି ତ ମୋ ମୁଣ୍ଡ ଯାକ ବଥା ହଉଛି।
ହଁ କଣ ର ସେଇ କରିଥିଲ ଆଜି।
ଆଜି ମୁଁ ମାମୁଁ ଘରକୁ ଯାଇଥିଲି ସେ ଚିକେନ, ଭାତ, ମଟନ ଖାଇଥିଲି।
ଯା ଆ ହଉ।
ତମେ
ମୁଁ ଭାତ ଆହୁରି କଣ ଡାଲି, ଭେଣ୍ଡି ଭଜା।
ମିକ୍ସଚର୍ ହ ପାମ୍ପଡ ହାତିକ ଏକା ହୁଁ
ଭଲ ଭଲ। ଚାଉଳ ସରି ଯାଇଥିଲା ନା ରୁମରେ, ସେ ଯାଇଛି ତା ମାମୁଁ ଘରକୁ। ଚାଉଳ ସରିଯାଇଥିଲା ଯେ ମା ଆଣି ମାମୁଁ ଘରେ ରଖିଦେଇଥିଲେ ତ ମୁଁ ନେଇଯାଇଥିଲି ଆଉ ସେଠି ଏକା ଖାଇ ଦେଇକି ରହିଲି। କେତେ ଟାଇମ ନମୁ ଆସିଲେ।
ଦିନ ବେଳେ ଆଉ କଣ ଖାଇଲ?
ମୁଁ ତ କିଛି ଖାଇ ନଥିଲି। ବର୍ଷା ଆସୁଥିଲା ସକାଳୁ ଠାରୁ ସେ ମୁଁ ଜାଣିନି, ବିନି ସେ ଗାଧେଇକି ଗଲା ତା ମାମୁଁ ଘରକୁ ଆଉ ଇଏ ନିବେ ସିଏ ଟିଫିିନ କରିକି ଆସିଲା।
ଓହୋ ହୋଇରାଣି ତାହେଲେ ଆଜି ହେଇଛ ନେଇ
ତାପରେ ଛାଡୁ ନଥିଲା କିଛି ନାହିଁ ଆଉ ମାମୁ ଘରକୁ ଯାଇଥିଲେ ବି ମାମୁ ଆଙ୍କେ ଛାଡି ଆସି ନଥାନ୍ତେ।
ହୁଁ ହୁଁ ଆଉ ଏମାନେ କେମିତି ଖାଇଲେ ବିିନି ହେରିକା?
ସେ ଗଲା ସେମତି ଆକା ବୋଧେ ମାମୁଁ ଘରକୁ।
ଆଉ ନିବେ ସେ ଖାଲି ଟିଫିନ ଖାଇକି ଅଛି ଏତବେଳ ଯାକ।
ସେ ଟିଫିନ ଖାଇଥିଲା ଆଉ କଣ ଖାଇଲା କଣ ମୁଁ ଆଉ ଜାଣିନେଇ। ମୁଁ ଚାଉଳ ଏଇ ତିନିଟା ଆଡେ ଧରିକି ଆସିଲି। ସେଇ ଟାଇମ ରେ ଏକା ବସା କମିଲା।
ଉଁ ନା ପାବୁ ପାବୁ
ଦିନେ ଦିନେ ତ ସେମତି ହବାକୁ ପଡୁଛି ଆଉ।
ବାହାରେ ରହିଲେ
ହୁଁ ହଁ ପରା ଦିଦି।
ଘରେ ରହିଲେ ହେଲେ କୋଉଟା କୁ କୋଉଟା ଟିକେ କଣ ଏଇ କରିଦେଇକି ହେଲେ ଖାଇବ।
ହଁଅ।
ଦେଖେ ଦେଖେ ସିଆଡେ ଦେଖେ।
ଶାଢୀ ଗୋଟେ ସିଏ ପିନ୍ଧିଚି ଆଉ ଆଇଛି ଭିଡ଼ା ଟଣା କଲେ ଆଣ୍ଠୁ ପର୍ଯ୍ୟନ୍ତ ହବ ସିଏ ଗୁଟେ ଶାଢୀ ଭଳିଆ ଗୁଡେଇ ହେଇଚି ଓଢଣି ଗୁଟେ ୱାଇଚି।
ଝିଅଟେ?
ହୁଁ ଆଁ। ମା ନା କୁକୁନୁ ହୁଁ ହୁଁ ହୁଁ ପିନ୍ଧିଚି ଆଣ୍ଠୁ ଏଡିକିଟା ହେଇଚି। କିଏ ଗୁଟେ ଉଢୁନି ରେ ଗୁଟେ ଗୁଡେଇ ହେଇଚି ଶାଢୀ ଭଳିଆ ସାଇଜ ରେ ଆଉ ବଜାରରେ ବୁଲୁଚି।
ତାକୁ ଭାରି ଇଚ୍ଛା ବଧେ।
ହୁଁ ହୁଁ ଉଁ। ନେନପଲିସି ଅଳତା ମଳତା କଣ କଣ ସବୁ ଲଗେଇଚି ଆଉ।
ହ
ଆଇଚି ହେ ମାର୍କେଟରେ ବୁଲୁଚି।
ଆରେ ଏବେ କଣ ରୋଷେଇ କରବୁନା ସେତେବେଳେ ଏକା ରୋଷେଇ କରିଥିଲୁ।
ଏବେ ରୁଷେଇ କରିବି।
ଅବି ବି ଆସିଲା ନାଁ ଆସିନି।
ନାଇଁ ସେ ଆସିନାଇଁ ଦାଦା।
ସିଏ ମତେ ଫୋନ କରିଥିଲା ଯେ ଆମ ଘରକୁ କୁଣିଆ ଆସିଥିଲେ ସେତେବେଳେ ମୁଁ ୟାଡେ ଛାନିଆ ମୁଁ ସେ ଫୋନ ବି ଦେଖି କି ନାଇଁ ତାକୁ କଲ ବେକ୍ କଲା ଖୁଣୁ ସେ ଉଠେଇ ନାଇଁ।
ଓ ହୋ।
ହୁଁଉଁ। କଣ?
କି ଚାର୍ଜର ଏ ତୋର ଫୋନ ର ଚାର୍ଜର ମୁଁ କେନ୍ତି ଜାଣିଲି। ଏବେ କଣ ରୁଷେଇ କରଵ?
ଭାତ ଡାଲି ଆଉ ଜନି।
କର କର ସମସ୍ତଙ୍କୁ ଭୋକ ହବଣି।
ହଁ ପରା ଦିଦି ସିଏ ଆସିବ ସାଢେ ସାତଟା ବେଳେ। ସେ ବିନି ଆସିବ ନା ନାଇଁ କେଜାଣି ମୁଁ ତାକୁ ଟିକେ ଫୋନ କରିକି ପଚାରିଦେବି।
ହଇରାଣ ଆଜି ହେଇଚ ତାହେଲେ ନି?
ହଅଁ। ହଁ
ମତେ ହାଲିଆ ଲାଗୁଥୁଲା ଆଜି ଦିନ ବେଳା ସେମାନେ କିଏ ଆମ ଘରକୁ ଆସିଲେ କେଆଣି ମେଡିକାଲ ଷ୍ଟାଫ କିଏ କିଏ ସେମାନେ ଆସିଥିଲେ ଯେ ବିଜାରିଆ
ହଁ କିଏ ଗୁଟେ ଆସିଥିଲେ ତାର ପଛରେ ପଛରେ ଏନ ହବାକୁ ପଡୁଛି।
ହଁ ସେମାନେ ଆସିଲେ ସେ କଣ ଖାଇଲେ କଣ ନାଇଁ ଉଁ ଦୁନିଆ ଯାତ୍ରା ତାଙ୍କର ଅଗୁରୁ ଏ ଟିକ୍ କିଣିଦିଅ କଣ ଟିକେ ବନେଇକିନା ଦିଅ ଖାଇବେ ପୁଣି ଅ ଲଞ୍ଚ୍ କଡିକିନା ଯିବେ
ହୁଁ ହୁଁ ହୁଁ ହୁ। ଇଛା ନଥିଲେ ବି କରିବାକୁ ପଡୁଛି ନା ଦିଦି
ହୁଁ ହୁଁ ହୁଁ ହୁଁ ଫୁଣି ସେମାନେ ଖାଇଥିବେ ଯେ ଆଗ। ଫୁଣି ଯେଡାକ ଗଦା ହୋଇକି ଥିବ ଭାଇରେ। ସବୁ ଯାକ ମନ ମାନି ଯାଉଚି ଗୋଟେ ଥରକୁ।
ସବୁ ସଫା ସୁତୁରା କରବ ରଖିବ ଖାଇବା ପାଇଁ ଦେବ ନେଇ କି ଯିବି ହୁଁ
ନିଜେ ଖାଇଲା ବେଳେ ଆଉ ମନ ହୋଉନି ଖାଇବାକୁ।
ହୁଁଉ।
ମନ ଭାଙ୍ଗି ଯାଇଥାଉଚି।
ହୁଁ।
କଣ ଗୋଟେ କିଣି ଯିବି ଯେ ମମି ଏ ମମି ଗ୍ଳେଶରିଂ ଗୁଟା ଆଣିଦେଲୁ? ଯାହୋଉ ମୁଁ ଯାଇକି ଆଣୁଚି ଆଉ।
କଣ କୁହ ଦିଦି ତିନିଟା ବେଳେ।
ତିନିଟା ବେଳେ।
ସେ ଟାଇମରେ କାଡିକି ବର୍ଷା କମିଲା ଆଉ ନହେଲେ ତ ବର୍ଷା ଆସୁଥୁଲା ତ ଆଗ।
ଉଁ ହୁଁ।
ସେଠି ଯାଇକି ଆମର ସେ ବାବୁ ଗୁଟେ ଅଛି ସିଏ ଖାଲି ଏମତି ଦୁଷ୍ଟ ହୋଉ ଯେ ଗଲି ଯେତି ହଁ ପର୍
ଜଣେ ଜଣେ ପୁରା ଚୁପ ଚାପ୍ କିନା ଥାଉଚନ୍ତି ଲୋ।
ଦିଦି ତମେ ତାକୁ ଦେଖିଲେ ଗୋଟେ ଶାନ୍ତ ସରଳ ଗୋ ନିରିିହ ପିଲା ବୋଲି ଭାବ ଆଉ ତା ମୁହଁ ଦେଖିକି ଇଁ ହିଁ ହିଁ ହିଁ।
ହୁଁ।
ଦୁଷ୍ଟ ସେ ସେ ଲୁଣ ଯାକ ନେଇକି ସୋଫାରେ ପକେଇକି ସେ ଜରି ପରି ଫୋପାଡି ଦେଇଥିଲା।
ହୁଁ।
ହଁ ଯେତେବେଳୁ କହିଏ ଚାଚା ଆସିଲେ ମୁଁ କହିଲି ବାବା ଆସିବେ ତ ମତେ ମାଡ ଦେବେ ଆଉ କହିବାରୁ ବାବା ଢାଇ ଢାଇ ଇ ଦେଲେ ଟିକେ।
ହଁ ଅ କଥା କହିହନାଇଁ ତା।
ନାଇଁ କଥା ଏତେ ଭଲ ସେ କହି ଜାଣୁନି ଆଉ ମୁଁ ଯେମତି ଗଲି ମାମା। ମାମ ଦିଦି, ମାମା ଦିଦି କହିଲେ ଆଉ ଆସିକି ସେ ମତେ ହାଇ ଫାଇ କରଥିଲା।
ଓହୋ ସିଏ ଇ ପଢିବନି ଆଉ। ସିଏ ଯାଇଥିଲା ଆମ ଆମ ଘରୁଛ। ସେ ଯାଇ କହୁଛି ସେଇଆଡେ କହୁଛି ଏପଟେ ଆମ ଘର ପାଖରେ ଗୋଟେ ଅଛି ଛୁଆଟେ ଯେ
ହଁ।
ଯିଏ ତାଙ୍କୁ- ତାକୁ ଯଦି ବାହାରେ ଯଦି ଖଟ ଉପରେ ଶୁଏଇଥିବେ ଝିଅ ହେଲା। ତାକୁ କିଏ ନେଇକି ଗଲା ଟା ତାଙ୍କ ଘ ଘର ଲୋକ କିଏ ଜାଣିବେ ଲୋ। ସେ ପିଲାମାନେ ତାଙ୍କ ଘରେ ଛୋଟ ଛୋଟ ପିଲା ଗୁଡେ ଜନ୍ମ ହେଲା ବେ ଘର କେମିତି କେଁ କାଁ ତେଁ କାଁ ତେଁ କାଁ ହେଇଗଲା। ସେ ଆମ ଘରର ପୁରା ପାଖ। ଆମ ଘର ପଡିଶା ଘର ତାଙ୍କର। ହେଲା ସେ ପିଲାଙ୍କୁ ଦିନେ କାନ୍ଦିବାର ଶୁଣି ଯାଆନ୍ତୁ।
ହଁ।
ପୁର ବ ବୋଲେ ବାହାରେ ଖଟରେ ଶୋଇଥିବ ହଁ ତାକୁ ତୁ ଧରେ ତାକୁ ତୁ ଓଲଟା ପଲଟା ଟିକେ ମାନେ ଧର ନା ତୁ ତାକୁ ଦଉଡେ ସେ ଜମା କାଇହିଁ କାନ୍ଦୁ ଏଇଡେ ମାନେ ସେ ବିଲାଡ କେମିତିଆ ଯେ
କେମତି କାନ୍ଦୁ ଯଦି ଛୋଟ ଛୁଆ ଯାକ।
ହଁ
କି ତୁ ଧରିଥିବୁ ଦି ଖଣ୍ଡ ବୋଇଲେ ବି ସେି ସେମିତି ଆଗା ଥିବ। ମୁଁ ନାହିଁ କୋଁ ନାହିଁ କିଛି ନାହିଁ କିଛି ନାହିଁ। ଭାଇ ଭୋକ ଲାଗିଲା ଟିକେ କେତେବେଳେ ସେମିତି କାନ୍ଦୁଛି ଶୁଣି ଯେ ମୁଁ ବି ଶୁଣି ନାହିଁ ତାର ଭୋକ କାହାକୁ କେତେବେଳେ ଲାଗୁଚ କି କଣ ହଉଛି ଯେ।
ଛୋଟ ପିଲାମାନାନଙ୍କୁ କନ୍ଦେଇବାରେ ଗୋଟେ ମଜା ଥାଏ ନାଇଁ ଦିଦି।
ହୁଁ ଏଲେ ସେ ନମା କାନ୍ତୁନି ଯାଚୁ କି ନାଇଁ?
ମୁଁ ତ ଆମର ସେ ସାନ ବାବୁ କେମିତି
ଛି କିଛି କିଛି କିଛି ତାକୁ ତ କନ୍ଦେଇ କନ୍ଦେଇ ନିଜେ କାନ୍ଦି ପକେଇବ ସେ ସେ କାନ୍ଦୁିବନି।
ଛୋଟବେେଳେ ସିଏ ବି କାନ୍ଦୁ ନଥିଲା ଏବେ ଯେମିତି ବୁଦ୍ଧି ଜାଣୁଛି ସେମତି କାନ୍ଦୁଚି।
ହଁଁ ହଁ ଧରି ତାକୁ ଯେମିତି ପଟେଇଲେ ସେ ସେମିତି ପଲଟିବ। ଆଉ ତାକୁ ଛିଡା କରୁଲେ ସେ ଛିଡା ଛିଡା ମାନେ ସାତ ମାସ ହଉଛି ବେଶୀ ସାନା ହେଗିଲ। ଛିା କରିବୁ ବୋଲି ଛିଡା ହବ ବସିବୁ କଲେ ବସିବ କାରେ ଚାପିକି ନା ବୁଲିବୁ ବୋଲିଲେ କାରେ ଚାପିକି ବୁଲୁଛୁ ଅଛି ତାର। କା ନାଇଁ କିଛି ନାଇଁ କିଛି ନାହିଁ କିଛି ବି ନାହିଁ। ବୋଲେ ସେ ଜଣା ବି ପଡୁନାହି ତୁ ଗୋଟେ ସାନ ପିଲାକୁ ଧରିଛୁ ବୋଲିକିନା
ନାଇଁ ସେମତି ଯୋଉ କାନ୍ଦୁ ନଥିବ ତାକୁ ଧରିବା ପାଇଁ ବି ଭଲ ଲାଗେ।
ହୁଁ ହେଲେ ବି ଏତେ ବି କାନ୍ଦୁ ନାହିଁ ବୋଲେ କିନା କିମିତି ଜଣାପଡ଼ିବ ପିଲା ଗୋଟେ ଅଛି ବୋଲିକିନା ନା କାନ୍ଦ ନା କଣ କିଛି ନାାଇଁ କେ ନାଇଁ କା ନାହିଁ ହଁ
ହ୍ୟାଲୋ କଲ୍ କରିବୁ ପରା ଦିଦି
ହାଁ
କଲ୍ କରିବ ନାଇଁ ତମେ?
ହଁ କଲ୍ କରିବି ତ।
ହଉ ମୁଁ ରଖୁଛି ଦିଦି।
ହଁ ହଉ ହଉ ର ମୁ ଟିକେ ବ୍ୟସ୍ତ ଅଛି। ଅଣ୍ଟ୍ ମତେ ଗୋଟେ ଇଏଦେଲ